ହ୍ୟାଲୋ।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ।
ଆଉ କଣ କରୁଛନ୍ତି? ହଁ ହଁ ସବୁଛି କୁହନ୍ତୁ କହିଲି କଣ କରୁଛନ୍ତି?
ହ ବସିଥିଲି ଏବେ ବସିଥିଲି ଖାଇବା ପାଇଁ ବାଢା ହବ ଏ ଖାଇବି ଆଉ।
ଆଚ୍ଛା ଆଚ୍ଛା ସକାଳେ ଏପର୍ଯ୍ୟନ୍ତ ଖାଇନାହାନ୍ତି ନାଇଁକି?
ସକାଳେ ଜଳଖିଆ ଖାଇଛି ଭୋକ
ଆଚ୍ଛା। ଆଉ ଦେବ ସନ ଦେବସ୍ନାନ ପୂର୍ଣ୍ଣିମାରେ କଣ କରୁଛନ୍ତି?
ଦେବସ୍ନାନ ପୂର୍ଣ୍ଣିମା ଆମେ ତ ଖାଲି ଟିଭିରେ ଯାହା ଦେଖିପାରିବା ଯାଇପାରିବାନି ତେଣୁକ ନ୍ୟୁଜରେ ସଟ ୟୁଟ୍ୟୁବ ସଟସ ରେ ଦେଖିଥିଲି ଆଉ ଭଗବାନଙ୍କର ଆଜି କେତେ ଗରା ପାଣିରେ ଗାଧାନ୍ତି? ଶହେ ଆଠ ଗରା ନା କେତେ ଗରା?
ହୁଁ ଶହେ ଆଠ ଘର ପାଣି ଆଉ। ଠାକୁରଙ୍କର
ମହାପ୍ରଭୁଙ୍କୁ ଜ୍ୱର ହବ ତାପରେ ତାଙ୍କ ପାଇଁ ସବୁ ଔଷଧ ବନିବ ଏମିତି ସବୁ ପ୍ରଥା ଅଛି ଆଉ ନା?
ହଁ ଆଉ ଗୁଳୁଗୁଳୁ କେନ୍ତତି ହଉଚି ଆପଣଙ୍କ ସେଠି?
ଗୁଳୁଗୁଳି ଆଜି ବାହାରେ ହଉଚି ଘର ଭିତରେ ଜଣା ପଡୁନି ବାହାରେ କିନ୍ତୁ ହଉଥିଲା ଆଉ
ଆଚ୍ଛା।
ମୁଁ ଆଏନାରେ ପଖାଳ ଆଁ ଆଁ ସଜନା ଶାଗ ଭଜା, ଝୁଡଙ୍ଗ ଆଳୁ ଭଜା।
ଓହୋ। ଆଉ ସକାଳୁ ଆଉ କିଛି କରିନାହାନ୍ତି କୁଆଡେ ବୁଲାବୁଲି କରିଥିଲେ ସକାଳେ?
ସକାଳେ ବୁଲାବୁଲି କଣ ଯାଇଥିଲି ଗୋଟେ ସ୍କୁଲ କୁ ଟିକେ କାମ ଥିଲା ଆଉ।
ଉଁ ହୁଁ ଆଉ
ଆଜି ଡ଼ିଉ ଡିଉଟି ଯାଇନାହାନ୍ତି?
ନା ନା ଡିୟୁଟି ଯାଇନଥିଲି କାଲି ଯାଇଥିଲି।
ହୁଁ।
ଆଉ ପଢ଼ାପଢ଼ି କେମତି ଚାଲିଚି ଆପଣଙ୍କର?
ଠିକ୍ ଠାକ୍ ଚାଲିଚି।
ହୁଁ ହୁଁ।
କୁହନ୍ତୁ?
ହାଲୋ।
ଖାଇବା ସରିଲାଣି ଭାତ?
ହୁଁ ଖାଇସାରିଲିଣି। ପଖାଳ ପଖାଳ ଚଣା, ଆଳୁ। କାକୁଡ଼ି। ଗୋଟେ ଦୋଳା ଦୋଳି ହେଇକି ଗୋଟେ ପଖାଳ ଟେ ଖିଆ ହେଲା ଆଉ ଶାନ୍ତିରେ ଆଉ।
ଦେଇଦବ ଆଉ।
ହୁଁ ହୁଁ କଞ୍ଚାଲକା, ଲେମ୍ବୁ।
ଠିକ୍ ଅ
ଆଉ କ୍ରିକେଟ ଖେଳ କେତେବେଳେ ଆରମ୍ଭ ହବ ଫେରେ ଆପଣଙ୍କର ଯେ?
କ୍ରିକେଟ ଖେଳ ଉପର ଓଳିରିଏ କିଏ ଆଉ ଖେଳିବ ଏଇ କ୍ରିକେଟ ଖରାରେ ସବୁବେଳେ ଖେଳିବା କି ଖାଲି। ସବୁବେଳେ ଟିକେ ଟାଇମ ପାସ କରାହଉଚି ଆଉ ଖେଳା ହଉଚି ଆଉ।
ହ ହ।
ଆପଣ ନ ଖେଳସ୍ କାଇଁ ଖେଳେ ଖେଳନ୍ତି ନା ଖେଳନ୍ତିନି? କି ଟାଇମରେ ଓପରଓଳି।
ନା ମୁଁ ଖେଳ ଫେଳ ସବୁ ଛାଡିଦେଲିଣି। ଆମେ ସାଂସାରିକ ଲୁକ ହେଇଗଲୁଣି ଆଉ ଖେଳ ଖେଳିବୁ କି?
ସାଂସାରିକ ଲୋକ କଣ ଖେଳ କଣ ମାନେ ବଡ ବଡ ଲୋକ ତ ଖେଳନ୍ତି ଆଉ ଜଣେ ବଡ ଭାଇ ଜଣେ ଆମ ଆମ ଗାଁରୁ ସିଏ ସିଏ ବି ଖେଳନ୍ତି ତାଙ୍କ ପୁଅ ବି ଖେଳନ୍ତି ଆମ ସାଙ୍ଗେ ଆସିିକି। ଏଥିରେ କଣ ଅଛି?
ଉଁ ଉଁହୁ। ଖେଳିବାକୁ ବ କିସି ସୀମା ନଥାଏ। କି ପାଠ ପଢିବାରେ ସିମତି ସୀମା ନଥାଏ।
ଆଛା ଭଲ କଥା ଟେ କହିଲେ।
ଯେତବେଳେ ଚାହିଁବ ସେତବେଳେ ଖାଇପାରିବ ଯେତବେଳେ ଚାହିଁଲେ ସେତବେଳେ ଗୋଟାଏ ପାଠ ପଢିପାରିବ। ସେଟା ସମୟକୁ ଦେଖେଇବା ପାଇଁ ପଡିବ। ଘରର ପରିସ୍ଥିତି ଦେଖେଇବା ପାଇଁ ପଡିବ। ତମ ଉପରେ ପରିବାର ନିର୍ଭର ଥିଲେ ତମେ କଣ ଖେଳିବ? ନା କଣ ପା ପଢିବ
ଆଉ ଆଜି ଡ୍ୟୁଟି ଯାଇନାହାନ୍ତି କଣ ଘରେ କରୁଛନ୍ତି କଣ?
ଘରେ କିଛି ନାହିଁ ଖାଇକି ବସିଛି ବୁଲାବୁଲି କରୁଛି ଉଂ ଉଁ ମାଉସୀ ଘରକୁ ହେ ପିସା ଘରକୁ ଅପା ଘରକୁ ସବୁ କଲ୍ ଫଲ ଟିକେ କରୁଛି ଆଉ। କଥା ହେଇନି ବହୁତ ଦିନରେ ତ ତ ଟିକେ କଥା ହେଉଛି ଆଉ।
ଠିକ ଅ
ଆଉ କଣ କୁହନ୍ତୁ?
ଆଉ ରଜ ଆପଣଙ୍କର କେମିତି ଗଲା ପୂର୍ବ ଯୋଉ ରଜ ଗଲା? ନା ଏମିତି ଝିଅ ପିଲାଙ୍କ ଘରକୁ
ରଜ ସମସ୍ତଙ୍କର, ଭଲ କିନ୍ତୁ ରଜ ହୁଏ ଆମର କେଉଁଝର ସାଇଟ୍। ରଜ ବାହାଘର ଦେଖିଛନ୍ତି କେବେ?
କଣ ରଜ?
ରଜ ବାହାଘର।
ଏଇଟା ମୁଁ ନୂଆ ଶୁଣୁଛି ମୁଁ ଜାଣିନି ସେ ବିଷୟରେ।
ରଜ ବାହାଘର ଶିବ ପାର୍ବତୀଙ୍କ ବାହାଘର ହୁଏ। ଆମର ଏପଟେ ଆମର ଏଠୁ ଗୋଟେ କିଲୋମିଟର ଦେଢ କିଲୋମିଟର ଗୋଟେ ଗାଁଟେ ଅଛି ସେଠେ ଆମର ଉ ରଜ ବାହାର କରାଯାଏ। ଏମିତି କିି ଡିଜେ ସାପରେଟ୍ ବ୍ରାହ୍ମଣ ଜୀବ। ଦି ମାନେ କୁନି କୁନି ଦିଟା ଝିଅକୁ ପୁରା ମାନେ ଝିଅ ପିଲା ଝିଅ ପିଲା କରିବେ ଏଇଟା ପୁଅ ପିଲା କରିବେନି। ଝିଅ ପିଲା ଗୋଟେ ବର ହବ ଝିଅ ପିଲା ଗୋଟେ କନ୍ୟା ହବ ସେଇ ଜାଗାରେ ଯେମତି ଶାଶୁ ଘରୁ ଯେମିତି କୁକୁରଟେ କିତି ବାହାଘର ହୁଏ ଆମ ମାନଙ୍କର ଶାଶୁ ଘରୁ ଘରକୁ ମାନେ ଯିବେ ଶସୁରଘର ଠିକି ମାନେ ଆସିବେ ଶିବ ଆସିବେ। ପାର୍ବନ୍ତିକ ହଁ ପୁରା ଡିଜେ ସାଉଣ୍ଡ ରେ ବାଜା ବାଜିବ ପୁରା ନାଚ ଗୀତ ସବୁ ହବ। ଧୁମ୍ ଧାମ୍ ସେଇ ମାନେ ଭୋଜି ଭାତ ସବୁ ହବ ଯେମିତି ଆମର ଗୋଟେ ବାହାଘର ହଉଛି
ହୁଁ ହଁ।
ଦେଖିବା ପାଇଁ ବହୁତ ମଜା ଲାଗିବ। ପୁରା ଆନନ୍ଦ ଲାଗିବ ଆମ ଗାଁଠୁ ଦେଢ କିଲୋମିଟର ଦୂରରେ ଗୋଟେ ଗାଁ ଅଛି ସେଇଟା ହଉ ପ୍ରତ୍ୟେକ ବର୍ଷ ରଜ ବାହାଘର ହୋଉଛି। ସେଠୁ ଆଉ ଗୋଟେ ଚାଲିଯିବେ ହଁ, ରଜ ମହୋତ୍ସବ ଗୋଟେ ହଉଛି ଗୋଟେ ଜାଗାରେ। ସେଠି ହି ସେମିତି ବାହାଘର କରାହଉଛି। ଦେଖିବା ପାଇଁ ଭଲ ଲାଗେ ଆଉ
ହୁଁ। ଦେଖିଛନ୍ତି ଯେହେତୁ ଆପଣଙ୍କର ନୂଆ ଅନୁଭୂତି ଆଉ ଆମେ ତ ଜାଣିନୁ ସେ ବିଷୟରେ।
ଆସିବେ ଦିନେ ଦେଖେଇଦେବି ଆପଣଙ୍କୁ ସେ ଆ ରଜ ବେଳକୁ ଥରେ ଆସିବେ ଦେଖେଇଦେବି ଆପଣଙ୍କୁ। ଭଲ ଭଲ ଜିନିଷ ହଉଛି ଯେତିକି ମାନେ ଗାଁ ଗହଳି କି ଯିବେ ସେତିକି ତା ଗାଁ ଗହଳି ଇଏଟା ଅଛି ଆପଣଙ୍କର ଦେଖିବେ
ହୁଁ। ଗାଁ ଗହଳିର କଲଚର ଅଲଗା ସବୁ କିଛି ରୀତିନୀତି ଅଲଗା ଟାଇପ୍ ର ପାଳନ ହୁଏ ସହର ଅପେକ୍ଷା ଭଲ ଆଉ।
ହୁଁ। ପରିବେଶ ବି ଭଲ ଗାଁ ଗହଳିରେ ପରିବେଶ ଭଲ। ଆଉ ଆପଣଙ୍କର ବର୍ଷା ବର୍ଷା ହେଇନି?
ନାଇଁ ଆଜ୍ଞା ବର୍ଷା ହେଇନି ମ। ଚାଷୀ ମାନେ ଆସିକି ଧାଉଁଚନ୍ତି ଧାନ ବୁଣିବା ପାଇଁ।
ଓ ହଁ ଆଉ ଆପଣଙ୍କ ବାପା କଣ କୁହନ୍ତି ଚାଷ।
ଚାଷ କରନ୍ତି।
ଚାଷ ଉପରେ ଆପଣଙ୍କ ପୁରା ଟୋଟାଲ ନିର୍ଭର ନାଇଁ କି?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
ଚାଷ ଉପରେ ଆପଣଙ୍କ ପୁରା ଟୋଟାଲ ନିର୍ଭର?
ହଁ ପୁରା ନିର୍ଭର।
ଆଉ ଧାନ ବ୍ୟତୀତ ଆଉ କଣ ହୁଏ। ଚାଷ ବାସ ତମର ମୁଗ, ଡାଲି, ବିରି।
ଆଉ ଘରେ ଘରେ ନିଜେ ଖାଇବା ପାଇଁ ପନିପରିବା ହୁଏ। ବାଇଗଣ, କଞ୍ଚାଲଙ୍କା। ଭେଣ୍ଡି ଝୁଡଙ୍ଗ।
ଆଚ୍ଛା। ଓ ହୋ ଖାଇକି ବର୍ତ୍ତମାନ ବେଶି ମାନେ ଶୋଇବେ। ନା ଆଉ କଣ କୁଆଡେ ଯିବେ ମାନେ
ଖାଇକି ଖାଇକି ଖାଇକି ଟିକେ ପଢିବି। ସ ସକାଳେ ଘଣ୍ଟାଟେ ପଢ଼ିଚି। ଆଉ ପଢି ପାରନି ପଢିବି ଟିକେ ଖାଇକି ଆଉ।
ଆଚ୍ଛା ଠିକ୍ ଅଛି। ମାନେ ପ୍ରିପାର୍ କରୁଚନ୍ତି ଏକ୍ଜାମ ପାଇଁ?
ଆଜ୍ଞା।
ଅଁ ହୋ। ଆଉ କଣ ଆପଣଙ୍କର ହବି। ମାନେ କ୍ରିକେଟ ଛଡା ଆଉ କଣ ଖେଳିବା ପାଇଁ ଭଲ ଲାଗେ? ଟେନିସ୍ ଭଲିବଲ।
କ୍ୟାରମ ଭଲ ଖେଳୁ ଆଉ। କ୍ୟାରମ ଖେଳିଆକୁ ଭଲ ଲାଗେ।
କ୍ୟାରମ କ୍ୟାରମ ଖେଳିବା ପାଇଁ ଭଲ ପାଆନ୍ତି? ଖାଇବା ପାଇଁ କଣ ହେମିତି ଭଲ ପାଆନ୍ତି ମିଠା ଉପରେ?
ମିଠା ଉପରେ ଛେନାପୋଡ଼।
ଅଁ ହଁ।
ଛେନଝିଲି ଏଗୁଡ଼ାକ ଆମ ଫଳ?
ହଁ ଆମର ଯୋଉ ଫଳ। ସେଉ ହଉ କି ଅଙ୍ଗୁର ହଉ ବି।
ସେଉ ହଉ ଆମେ ତ ଉଁ ମଧ୍ୟମ ଶ୍ରେଣୀର ଲୋକ। ଛେଉ ଅଙ୍ଗରୁ କହିବାକୁ ଗଲେ ଯଦି କାହାର ଘରେ ଦେହ ଖରାପ ହବ କି କାହା ଘରକୁ ଦେଖି ଯିବାକୁ କୁଣିଆ ବନ୍ଧୁବାନ୍ଧବ ଆସିଲେ ସେଉ ଅଙ୍ଗୁରୁ ଆଣନ୍ତି। ଡେଲି ଆମେ ଖାଇପାରୁଥିଲୁ କିନ୍ତୁ ବାଡି ପିଜୁଳି
ନାଇଁ ନାଇଁ ନ ଖ ଶୁଣନ୍ତୁ ନ ଖାଇଲେ ବି ନାଇଁ ଗୋଟ ମନର ଗୋଟେ ମଣିଷର ଗୋଟ ରୁଚି ଥିବ ନା ଆମର ଏଇ ଜିନିଷଟା ମତେ ଭଲ ଲାଗେ ବୋଲି ବେଶି।
ହମିତି ଭଲ ଲାଗେନି ଫଳ ସବୁ ଭଲ ଲାଗେ। କିନ୍ତୁ ବାଡୀରେ ଯଦି ପିଜୁଳି ଫଳି ଥିବ ତୋଳିକି ଖାଇବ। କୁସୁମ ଜାମୁକୋଳି। ଏସବୁ ଆମକୁ ପ୍ରିୟ।
ହଁ ଆଉ ମହୁଲ ଆପଣ ଯେଉଁ ମହୁଲ ଫୁଲ ମହୁଲ ଫୁଲ ପିଠା ଖାଇଛନ୍ତି କେବେ?
ନା ନା ସେଗୁଡା ମୁଁ ଖାଇନି ଆଜ୍ଞା ଶୁଣିଚି କିନ୍ତୁ ମୁଁ ଖାଇନି କେବେ?
ଟେଷ୍ଟ ଲାଗେ ମୁଁ ଖାଇଛି। ମହୁଲ ପୁଲ ମହୁଲ ଫୁଲରେ ପିଠା ହବ। ଆମର ଟୋଲ ଫାଳ ରେ ଗୋଟେ ଭଜା ହୁଏ।
ଆଗରୁ ଆଙ୍ଗୁଳିରେ ନା।
ହଁ।
ଅଛି।
ଆଉ ଏବେ ଖାଇସାରିକି ଜାଣିକି ପାଠ ପଢିବେ ନାଇଁ କି?
କାଜ୍ଞା।
ଆ ପଢ଼ନ୍ତୁ ଆପଣଙ୍କୁ
କଣ କରିବା ଆଉ ପଠନ ବେଳେ ଭବିଷ୍ୟତଟା ଆଉ କଣ କରିବା।
ହୁଁ ହୁଁ ନିହାତି ନିହାତି ମନ ଦେଇ ପାଠ ପଢନ୍ତୁ। ଆଜିିକାଲି ତ ପାଠ ନାହିଁ ତ ଚାକିରି ନାହିଁ।
ସେଇଆ ପା ପାଠ ପଢିଥିଲେ ବି ଚାକିରୀ ନାହିଁ। ହେଇ ଗଲାଣି ମାନେ ପା
ଚାକିରି ଥିଲେ ପାଠ ପଢ଼ିଥିଲେ କଣ ପଇସା ନଥିଲେ ବି ଚାକିରି ନାହିଁ ଆଜିକାଲି।
ସେ କଥାଟା ତ କହି ଆସୁଥିଲେ ଆଉ।
। ହଉ ଆପଣଙ୍କ ସହ ରହି କି କଥା ହଇି କି ଭଲ ଭଲ ଲାଗିଲା ହଉ ହଉ।
ଖାଇଦଉଚି ଆପଣ କଣ କରୁଛନ୍ତି କରନ୍ତୁ ଆଉ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଧନ୍ୟବାଦ।